ହଁ ଦେଈ କୁହ?
କଣ କରୁଚୁ?
କିଛି ନାହିଁ ଏଇଠି ବସିଥିଲି ଆଉ।
ଓହୋ। ଆଉ ତମ ଆଡେ ବର୍ଷା ହେଇଚି ନା? କନହ ନା ଏବେ ଆମ ଆଡେ ଚାରିଟା ବେଳୁ ପୁରରେ ବର୍ଷା ହେଇଚି ଯେ ପୁରା ମାନେ ଭୋଜ ହେଇଚି ଛାଡି ନେଇ ନୁହେଁ ଛାଡି ଛାଡି ଯାଇଚି ଛାଡି ଯାଇଚି ତଥାପି ଘଡଘଡ ଘଡଘଡି ହୋଉଚି ଆଉ।
ଓହୋ।
ତିନ ବର୍ଷା ହେଇନି?
ଆମ ଆଡେ ତ ବର୍ଷା ବର୍ଷା ନାହିଁ ଆଉ। ନା ଖାଲି ଘିଡି ଗାଡେ ଘିଡି ଗାଡ ହୋଉଛି ବର୍ଷା ବର୍ଷା ନାହିଁ।
ଆମର ବି ସେଇୟା ହୋଉଛି କିନ୍ତୁ ବର୍ଷା ହୋଉନି।
ପଢିସାରିଲାଣି ସନ୍ଧ୍ୟାବେଳୁ
ଆଉ ହଁ ପା ଗରମ ହୋଉଚି ନା ଗରମ ହୋଉନି?
ଆଁ?
ଗରମ ହୋଉଚି ନା ଗରମ ହୋଉନି ତମ ଆଡେ
ଗରମ ନାଇ ବର୍ଷା ବର୍ଷା କୁଆଡେ ହେଇଚି ନା ଥଣ୍ଡା ଟଆ ଲାଗୁଚି ଆଉ।
ହଁ ସେଇ ତ। ଆଜି ଦିନରେ ଭୋଜରେ ବି ଗରମ ହଉଥିଲା ଏସି ବି କାମ କରୁନଥିଲା।
ସେଇୟାପା।
ଆଉ କଣ ଖାଇଛୁ ସନ୍ଧ୍ୟାବେଳେ।
ଏଇ ବିସ୍କୁଟ ଚାହା ଖାଇଥିଲେ ଆଉ।
ଅ ହଁ ଭଲ ଅ।
ବି କେଡ଼ି ଗାଡି ଗାଡି ତ ହଉଚି ଦେଖିଆ।
ହେଇବେ ଆମର ମାନେ ଘିଡି ଘିଡ଼ି ଡେ ଆକାଶରେ ଖାଲି ଚଡ଼ ଚଡ଼ ଗୋଟେ ହେଇକି ପଳଉଛି ଦେଖିଲା ବର୍ଷ ପ୍ରାଏ ନାଇଁ ପା ଛାତ ଉପରେ ଆସ ବୁଲୁଛି।
ମୋ ପା ସେ ଘରେ ମୋ ପା ଘରେ ବଛସି।
ହୁଁ ମତୁ ଘରେ ବୁଲୁଛୁ।
ଘରେ ବଛି ବାରାନଣ୍ଡାରେ ଘିରି ଘିରି ଘିରି ଘରିି ହେଇକି।
ହଁ ଘିରି ଘିରି ହେଇକି ବୁଲୁ ଭଲ।
ହଁ ସେଇଆ ନୁଁ ଆଉ କଣ। ଖେଳି ଯାଇଥିଲି ଚାରିଟା ବେଳ ବା। ବର୍ଷା ଟି ଗୋଟେ ପକେଇଲା ତଥାପି ଭେଦିକି ବି କ୍ରିକେଟ ଖେଳା ହବ।
କ୍ରିକେଟେ।
ହଁ।
କ୍ରିକେଟ ପାଗଳ ଆଉ ଆଉ ସେମତି ଆଲୋକ ଭାଇ କୁଆ ଯାଇଛି ଖେଳିଛି ସକାଳୁ। ଏପର୍ଯ୍ୟନ୍ତ ଆସନି ତ ବୋଉ ଖାଲି ଶୋଦୁଛି।
ହଁ।
ତାବୁ ଖାଲି ଶୋଦୁଛି କ୍ରିକେଟ ଖେଳ ନିଶା ଆଉ।
ହଁ ସେଇଆ ନୁହେଁ ଆଉ କଣ କ୍ରିକେଟ ଖେଳଟ ଗୋଟେ ନିଶା।
କହୁଛି ଯାଇଛି ଯେ ପଇସା ରୋଜଗାର କରିିକି ଆସିନି ଏପ୍ରଯ୍ୟନ୍ତ। ହ
ହଁ ରୋଜଗାର ସଇନେ ଆସିବେ ଆଉ।
ହୁଁ।
ଖା କଣ ପାଇଁ କେ ଜାଣି ଖେଳି ଯାଇଥିଲି ଆସିକି ଦିହ ହାତ ବିନ୍ଧା କୋଳା ବିନ୍ଧା ହଉଛି।
ହଁ ଆ ଖେ ଆଉ ଖେଳୁଛ ଆଉ। ବୋଡ ହାତ ବିନ୍ଧିବ ନାାଇ ଆଉ କଣ ବିନ୍ଧିବ।
ଆ ସେଇ ନା ଆମ ଦୌଡା ଦୌଡି କରିୁଛି ଦୌଡା ଦୌଡି ନାହିଁ ଆମେ ଜଷ୍ଟ ଯୋଉଠି ଆମର। ଦୋଳି ଫୋଳି ହଉଥିଲା ସେଇଠି ଇଏ ଖେଳୁଥିଲୁ ଆଉ। ସେ ପାଖରେ ଦୋଳି ଫୋଳି ଖୋଲା ଖୋଲା ସିଲାଣି ନା ସେଇଠି ଖେୁଥିଲେ କିଏ ବର୍ଷା ବର୍ଷା ହେଇକି ହେରା ସବୁ। କାଦୁ ମାଦୁଆ ହେଇ ଯେତେବେଳେ କରିଥିଲେ ସେସଉ ଖାଲ ଢିପ ହେଇଯାଇଛି ବଲ ପଡିକି ସବୁ ଏପଟ ସେପଟ ଏପଟ ସେ ସେ ଓଉ ଜାଗାରେ ଦୋଳି ପକେଇଲେ ସେ ଜାଗା ଟିକେ ସମାନ ଅଛି ସେଇଥି ପାଇଁ ସେଠି ଖେଳିବୁ ଆଉ।
ହଁ। ଆଉ ଘରେ ସମସ୍ତଙ୍କ ଦିହ ଭଲ ଅଛି।
ହଁ ଘରେ ଭଲ ଅଛି।
ଉଁ-ହୁଁ।
ତମର।
ହଁ ସମସ୍ତେ ଦେହ ଭଲ ଅଛି।
ଖିଆ ପିଆ କଣ ହେଇଥିଲା ନା ହେଇନି।
ନାଁ ମୁଁ ସନ୍ଧ୍ୟାବେଳେ କହିଲେ ଟିକେ ଇପି ଆଣିକି କରି ଖାଇଵା ପାଇଁ ଏ ଯୋଉ ବର୍ଷା ହେଲା ଲାଇନ କଟି ଯାଇଛି ମୁଁ ନାଁ ତ ଅନ୍ଧାରେ ମୁଁ ହଇରାଣ ହେଇପାରିବିନି ମୁଁ କୁର୍କୁରି ଆଣି ଖାଇଦେଲି। ଗୋଟେ ଇଚ୍ଛା ଥିଲା ଆଜି ମୁଁ ଗଲି ଏ ସଣ୍ଡେ ଅଛି ଆଉ ଟ୍ୟୁସନ ଛୁଆ ଛୁଟି ଇ ବି ଆଜି ସଁ ଗୋଟେ ଟାଇମ୍ ଆଉ। ଯାଉଛି ଟିକେ ଇପି କରିକି ଖାଇବେ ଆଉ ଲାଇନ ତ ଯାଇଛି ଯେ ଯାଇଚି ଯାଇଚି ଏପର୍ଯ୍ୟନ୍ତ ଆସିନି। ନାଇଁ ଆଉ ମୁଁ କଣ କରି ଖାଇବି ଅନ୍ଦାରେ।
ନା ନା ଲାଇନି ଆମ ଆଡେ ଆସିଲାନି। ହେଇନେ ଆଇଲା।
ଆମର ଆଏଁ ଆସିନି। ଆମର ଯୋଉ ବର୍ଷା ହେଇଚି, ଦବ କି ନାଇଁ କିଏ ଜାଣିଲା, ଦବ ଦବ- ଯାଇକି ଦଉଦଉ ନଅଟା ସାଡ୍ ନଅଟା। ମୋ ମୋବାଇଲରେ ବି ସହଜେ ଚାର୍ଜ ନାହିଁ।
ସହଜେ ଚାର୍ଜ ନାହିଁ। ମୋର ସେ ପଞ୍ଚାଅଶୀ ଖଣ୍ଡେ ଅଛି ନା କଣ?
ତୋର ପଞ୍ଚାଅଶୀ, ମୋର୍ ତେଇଶି।
ହା ହା ଅଉହୋ ଲାଇନ ଏଁ ଆମର ଏଇନେ ଆଇଲାଣି ଆଉ। ଆଇଲାଣି ବସେଇଦେବି ଫୋନ୍ ଟା ଆଉ ଟିକେ ଯାଉ।
ଆଉ ପଞ୍ଚାଆଶୀ ଅଛି। ତୁ ଆହୁରି ଏତେ ଟେନସନ୍ ନଉଛୁ।
ପଞ୍ଚାଅଶି, ରାତିରେ ଯଦି ଲାଇନ ଫାଇନ କଟିଗଲା।
କଟିହନି ମାନେ ତୁ ମାନେ ଆଗତ ଭବିଷ
ହଁ ହିଁ ହିଁ। ଏ ଏବେ ବାତ୍ୟା ଫାତିଆ ହେଲେ, ମୁଁ କିଏ ଆଗେ ଇଏ କରେ କି, ଆଲର୍ଟ କରେ ମୁଁ।
କଣ ପୁଣି ବର୍ଷା ହେଲାଣି ନା କଣବେ।
ପୁଣି ବର୍ଷା ଫର୍ଷା ପକେଇଲା ନା କଣ?
ନା ନା ଖାଲି ଏଇ ଯୋଉ ବିଜୁଳି ଯେମତି ଲାଇଟିଙ୍ଗ୍ ଖାଲି ହଉଛି। ରେରେ ରେରେ ଏ ଖାଲି ମିନି ମିନି ମିନି ମିନି ହଉଛି। କୁଆଡେ ଗୋଟେ ବର୍ଷା ହଉଛି ନା କଣ୍ ସେ ଆବାଜ ଟା ଆସୁଛି। ଏଇ ସ୍ନାନ ପୂର୍ଣ୍ଣିମା ନା କାଲି, ସେଇତିପାଇଁ ଆଜି ବର୍ଷା ହଉଛି।
କାଲି ସ୍ନାନ ପୂର୍ଣ୍ଣିମା
ହୁଁ
କାଲି ସ୍ନାନ ପୂର୍ଣ୍ଣିମା।
ହୁଁ।
ହଁ ହଁ।
ଆ ତମ ଗାଁରେ ରଥଯାତ୍ରା ହୁଏ ନା-ଆ-ଆ?
ରଥଯାତ୍ରା, ହଁ-ଅ-ଅ-ଅ ଆମ ଗାଁରେ ତ ହୁଏ ରଥଯାତ୍ରା ବାଲିପାଟଣା।
ହୁଁ ହୁଁ କେଦ୍ରା ପାଲେ କରନ୍ତି ନା କଣ? ରଥଯାତ୍ରା ବଡ ଡାଣ୍ଡ। ହଁ
ହଁ କେନ୍ଦ୍ରାପାଲିରେ କର ସେଇଠି ଭଲରେ ଟିକେ ବାଗେଇି କରନ୍ତି ଆଉ।
ହୁଁ ସେ
ଅ
ଆଉ କଲେଜ ଯାଇଥିଲୁ ନା? ଆଜି ତ ଛୁଟି କାଲି ଯାଇଥିଲୁ ନା?
କଲେଜ ଯାଇନି। ଯିବା କଲେଜେ ଏଇନା କାଇଁ ଖାଲିଟା ଯୋଉରା ଖରା ହେଉଛି ମୋ କା ମାନେ ମୁଁ ତ ଗୋଆ ଆ ବାଣ୍ଟିଆ ରେ ବ୍ୟସ୍ତ ରହୁଛି
ଅଁ ବୁଧବାର ପୁଣି ବାହାଘର। ବାହାଘରେ ଏଇନା ମାତିବୁ ଆଉ।
ବାହାଘର ଦି ଦିନ ପରେ ପୁଣି ଇଣ୍ଟରନାଲେ ହୁଁ ସେ କଥାଟା ତ କହୁନ।
ଇଣ୍ଟରନାଲ କେବେ କହନି ହବ ତିନି ତାରିଖ ନା?
ତିନି ଚାରି। ତିନି ତାରିଖ ସରିଲା ପରେ ତେର ତାରିଖ ପରୀକ୍ଷା ଆଉ
ଇଣ୍ଟରନାଲ ଦେଖେନି ଇଣ୍ଟରନାଲ ମିନିମମ୍ ମାସେ ପରେ ପ ମାନେ ପନ୍ଦର କୋଡ଼ିଏ ଦିନ ପରେ ଯାଇକି ହୁଏ ସେମିଷ୍ଟାରେ
ହଁ ଆରେ ଶୀଘ୍ର କରିଦଉଛନ୍ତି ଭଲ ନା। ଆରଥର ଅଗଷ୍ଟ ମାସ ହେଇଥିଲା ମୋ ଜନ୍ମଦିନ ବେଳକୁ କରିଥିଲା ପରୀକ୍ଷା ମତେ ଭାରି ବାଧିଲା।
ଆଉ ତୁ ଭଲ ନା ଆ-ଆ ମାନେ ବ୍ୟାଗ୍ ନେଇକି ଯିବା ଜାଣିଚୁ।
ନାଇଁ ଏଇନା ଏବେ କଣ ବଢ଼ିଆ ନା ଏଜ୍ଜାମ ରେ ଏରା ମ୍ୟାମ୍ ଅଛନ୍ତି। ଏ ଆମକୁ ଟିକେ ସାହାଯ୍ୟ କରିବେ ନା ନାଇଁ ଯାହେଲେ।
ହୁଁ ଆମେ ସାହାଯ୍ୟ କରିବୁ ଯେ ସେ ଜର ବୁଢ଼ା ପ୍ରିନ୍ସିପାଲ ଟା ସେ ସାହାଯ୍ୟ କରିବନି।
ହଁ ହୁଁ। ସାର୍ ଦେଖିବା ନା ସାର୍ କରିପାରନ୍ତି ଏଥର ହାଲକା ଟିକେ କରିଦେବେ ବୋଧେ ଛୁଆ ଏ ତା ଆଡ଼ମିଶନ ଫାଡ଼ମିଶନ କରୁଛନ୍ତି ନାଁ କଣ ବହୁତ।
ହୁଁ। ହୁଁ ଦେଖୁନୁ କୋର୍ସ ତମ ସରିଛି ନା ଆମର ତ ମୂଳଠୁ କୋର୍ସ ସରିନି।
ନା ମ ଆମର ବି ସେ ଆମର ବହିର ଆମର ଯୋଉ ଫୋର୍ଥ ସେମିଷ୍ଟାର ଫାଷ୍ଟ ପେଜ କଣ ପଢ଼ା ହେଇଛି ମୁଁ ଜାଣନି? ତମର ତ ସ୍କୋରସ ସରିନି ମୁଁ ତ କଲେଜ
ଖାଲି ମୁଁ ମୁଁ କଲେଜେ କଲେଜେ ଖାଲି ଏଜ୍ଜାମ୍ ଦବା ପାଇଁ ଯାଏ ଥୋଡା ଆମର କେତେଟା ଚାପ୍ଟର କଣ କେତେଟା ବହି ଅଛି ମୁଁ ଜାଣନି।
ହଁ।
ଆମେ ସବୁ ଟିକେ ଅଲଟ୍ରା ମଡେଲ ପଢ଼ା ଛୁଆ, ଏଇଆ ଏକ ଏକ୍ସାମ ଟାଇମ ରେ ଟିକେ ଆଉ, ଆମେ ପୁରା ବ୍ୟାକ ବେଞ୍ଚର। ସେଇଥିରେ ତ ଭଲ ମାର୍କ ପଳେଇ ଆସୁଛି ଆଉ।
ଗୋଟେ ଦିନ ପଢ଼ିକି ବି ଶହେ ମାର୍କ ଆଣିବାର ତାକତ ଅଛି।
ଆଉ। ଆଉ ଯଦି ଆମେ ସବୁଦିନ ପଢ଼ନ୍ତୁ ତାହେଲେ ଆମେ ଦୁଇଶ ମାର୍କ ନେଇ ଆସନ୍ତୁ, ଖାଲି ତ ନାହିଁ ଆଉ ଫୁଲ ମାର୍କ ଦୁଇଶ
ହଁ ସେଇଆ।
ଉଁ। ନାଁ ନାଁ ସବୁ ହେଇଥାନ୍ତା ଗୋଟେ ଗୋଟେ ବ୍ୟାକ୍ ଲାଗନ୍ତା ଯଦି ମ୍ୟାଡ଼ାମ ସାର୍ ହେଲ୍ପ ନ କରନ୍ତେ।
ହୁଁ ଆଉ ସେଇଆ ନୁହେଁ ଆଉ କଣ?
ହ ଆମର ଗୋଟେ ଛୁଆ ମାନେ ସେ କଲେଜ କେତେବେଳେ ଆସେ କଣ ପଢ଼େ କେଜାଣି ସେ ରଖିଛି ହାଇଏଷ୍ଟ ଦି ଥର ଦିଟା ସେମିଷ୍ଟାର ରେ ସେ ହାଇଏଷ୍ଟ କଣ କହିଲ ସେ ସ୍ମାର୍ଟ ୱାଚ ପିନ୍ଧି ପଳଉଛି ନା ସେ ସବୁ ସେଇଠୁ ଗୁଗୁଲ ମାରିକି ଲେଖି ଦଉଛି।
ଆଉ ଭଲ ପାଠ ପଢୁଛି ନା କଣ?
ହୁଁ।
ମତେ ତ ଛାଡୁ ନାହାନ୍ତି ଭିତୁରକୁ ସ୍ମାର୍ଟ ୱାଚେ ଆଉ
ନା ସେ କେମତି କଣ ଲେଖେ କେଜାଣି ତାର ସେ ଏଇଆ
ଭଲ ପଢ଼ା ଛୁଆ ମାନେ ଲେଖିନା ପାସେ ସେଇରା ଆମେ ସିନା କହି ଦଉଛନ୍ତି ଲେଖିବ ଯିଏ ଯେମତି ପଢ଼ିବ ସେ ସେମତି ପାସ ହବ ନା।
ଆହା।
ନା କଣ ଦେଇ କହୁଛ?
ହୁଁ। ହଉ, କଣ କରିବୁ ଆଉ। ରେକୁଡିଆ କଲେଜ ତ ଫେମସ।
ଏଇ ଯୋଉ ଖରା ଫରା ହଉଛି ଏବେ
ଆଉ ଯୋଉ ଖରା ହଉଛି ସତ କଥା ଯିବାକୁ ଇ ଛା ହଉନି ଆମେ ଯାଇଥିଲୁ ଏଇ ଯୋଉ ସୋମବାର ଦିନ ଯାଇଥିଲି କଲେଜେ ଆଉ ମ୍ୟାଡ଼ାମ ଡାକିଲେ କହିଲେ ସୋମବାର ଦିନ ଆସିବ ଆଉ ତମକୁ ଯୋଉ ଇଣ୍ଟରନାଲ କୋଶ୍ଚିନ୍ ସିଲେକ୍ସନ ଦେବି ସେ ସିଲେକ୍ସନ କୋଶ୍ଚିନ ଦେବେ କି କଣ ସେ ତ ଡାଇରେକ୍ଟ ଯୋଉଟା ପ ତ ସେଇଟା କହିବେ ନା ଆଉ ତମେ ଆସିବ ଆମେ ଯାଇଛୁ ମୁଁ ଗଲିଣିି ଦଶଟାରୁ ମାନେ ମ୍ୟାଡ଼ମ ନଗେଇ ଦେଲା ଆସିଲା ଯାଇକି ଆସିଲେ ଯାଇକି ଆମ ମ୍ୟାଡ଼ମ୍ ଆସିଲେ ଯାଇକି ସାଢ଼େ ଏଗାରଟାରେ।
ଏତେ ଲେଟେ।
ମାନେ ଆମେ ବସି ବସି ବସି ବସି ଆମ ମୁଣ୍ଡ କଣ ହେଇଗଲା। ଆମ ରାଜା ଯାଇଥିଲା କ ଲେଜେ ମତେ ଛାଡିବା ପାଇଁ ସିଏ ତାର ମତେ କହୁଛି ଜାଣ ତାର ଏଗାରଟା ଯେମତି ହେଲା ଆମ ମୁ ବୋଲି ମୋ ମାମା କହିଲେ ଆଉ କଣ ଏଇଠୁ ଖାଇଯିବୁ କହିଲେ ଆମେ ସେଣୁ ଖାଇବୁ ଆ ମୁଁ ଆସିଛି ତାକୁ ଭୋକ ହେଲା ନା ମତେଫୋନ କଲା ଏ ଖାଇବା ମତେ ଭୋକ ପୁଣି ଗଲୁ ଯାଇ ଖାଇ ଖୁଆକି ଆସିଲୁ ତଥାପି ଆମ ମ୍ୟାଡାମ ଆସିନାହାନ୍ତି ଆଗେ ଆଇଲେ ଏଇ ଯୋଉ ଏମାନଙ୍କୁ ଆର ଅନର୍ସ ଛୁଆଙ୍କୁ ଟିକେ ପଢେଇ ଦେଲେ ତାପରେ ଯାଇକି ଆମକୁ ମୁଁ ଗଲାବେଳେ ମ୍ୟାଡାମ ଯେତେବେଳେ କଣ ଛାନିଆ ହଉଚୁ ଇଏ ହଉଚୁ ସିଏ ହଉଚୁ କିଏ କହିବ ଫୁଣି ତା ଯାଇକି ସାଢେ ବାରଟାରେ ଛୁଟି ଗଲେ ପୁଣି ସାଢେ ବାରଟାରେ ଯାଇକ ଆମେଟ୍ରୋଲ ପମ୍ପ ରେ ଯାଇକି ପେଟ୍ରୋଲ ପକେଇଲୁ ତାପରେ
ହୁଁ ହୁଁ,
ଆଉ କଣ କରିବୁ
ତାପରେ ଘରୁକୁ ଆଇଲ।
ହଁ ନା ତାପରେ ହାଟ ଆଡେ ଗଲୁ ବୁଲିକି ଆଇଲୁ ହାଟରୁ ବିଲାତି ପି ବିଲାତି ସବୁ ଆଣିକି ଆଇଲୁ ଲସି ପିଇଲୁ ତାପରେ ଆଇଲୁ ଯୋଉ ଦେହ କଣ ହେଲା ଯୋଉ ଖରାରେ ମୁଁ ଆଗେ ଗୋଟେ ଲସିଟେ ପିଇଦବା
ଅ ହୋ
ସେ ଦେଓଗାଁରେ ସେ ଯୋଉ ମୋଟା ଲୋକଟା ଆଁ
ଏଣେ ଆଠଟା ଆଜି ଥିଲା
ଆବେ ଆଜି ନୁହେଁ ବେ ଏଇ ସୋମବାର ଦିନ
ଆଜି ପରା ଆଜି ରବିବାର ନୁହେଁ
ଆଜିି ପା ବ୍ରାହ୍ମଣୀପାଳ ହାଟ।
ଓଁ ହଁ
ଏଇ ଯୋଉ ଦେଓଗାଁ ହକାରେ ଗୋଟେ ଦଉନି ନା ଲସି ଦୋକାନ ଟା କରିଚି। ଯୋଉଟା ବୁଢା ବୁଢା କଣନା ମୋଟା ହେଇକି ଯୋଉ ଲୋକଟା ମସ୍ତ ତ ଲସି ଦଉଚି ବା
କେ ଜାଣି ହେଇଥିବ ମୁଁ ତ ପିଇନି
ନା ଚାଳିଶ ଟଙ୍କା ନଉଛି ସେ ଲସିରେ ବାପ କଣ ରାବିଡ଼ି ପକଉଛି ଚେରି ପକଉଛି କାଜୁ ପକଉଛି
ଭଲ ତାହେଲେ ଦଉଛି ଖାଇବାକୁ।
ଆଉ ପଟେ ଛେନା ପକେଇ ଦଉଛି
ଚେନା ଫେନା ପକେଇ ଦଉଛି
ହଁ ସତ ମୁଁ ମଝିରେ ଷ୍ଟାଟସ ପକେଇଥିଲି ଦେକୁନୁ ମାନେ ପକେଇଲା ମାନେ ଆଗେ ରାବିଡ଼ି ପକେଇଲା ତାପରେ ପୁଣି ମାନେ ଏ ଯଉ କଣ ଦହି କି ଯୋଉ ଗ୍ରାଇଡିଂ କରି ଦେଲା ସେରା ପକେଇଲା ତାପରେ ନଡିଆ ପକେଇଲା ଯୋଉ ଛେନା ଏତେ କସିକି ମେଞ୍ଚେ ଛେନା ପ ପକେଇଲା ତାପରେ ବୋନ ବିଟା ପକେଇଲା ଚକଲେଟ୍ କ୍ଷୀର ପକେଇଲା ମେଞ୍ଚ କଥା ପକେଇଲା ଯାଇକି ଦେଲା ମାନେ ବା ଓ ଚାଳିଶ ଟଙ୍କାର ପୁରା ମାନେ ଗୋଟେ ଫୁଲୁ। ଏ ଯଦି ଏଇରା ଆଉ କୋଉଠି ଖାଇବୁ ଷାଠିଏ ଟଙ୍କା।
ହୁଁ ହଉ ତାହେଲେ ଟିକେ ମୁଁ ରଖୁଛି ଟିକେ ଆସେ କାମ ଅଛି ଆଉ।
ହଉ ତୁ ଯା ତୋର ରଖ ମୁଁ ବି ଯାଉଛି ମୋର କାମ ଅଛି।
ହଉ।
ହଉ।